ହୁଁ ସୁଭସନ୍ତ ଭାଇ
ହ୍ୟାଲୋ
ହ୍ୟାଲୋ ଶୁଭଚନ୍ଦ୍ର ଭାଇ
ହଁ ଭାଇ ଶୁଭା ହେଲା ଆପଣଙ୍କ ପାଖରେ ନେଟୱର୍କ ଇଷୁ ଅଛି କି ଆଜ୍ଞା ଶୁଭ ସନ୍ଧ୍ୟା
ଠିକ ଅଛି। ମୁଁ ୱାଇଫାଇ ଲଗେଇଛି ନା ଆଜ୍ଞା
ଆଉ ସବୁ ଭଲ ଅଛନ୍ତି ତ
ହଁ ଭାଇ ଭଲ ଆପଣଙ୍କର?
ହଁ ଚାଲିଛି ସେଇ ଦୁଃଖେ ସୁଖେ ଆଉ
ଦୁଃଖେ ସୁଖେ ଚାଲିଛି
ହୁଁ ଆଉ କଣ ଖାଇ ଆମର ତ ଖାଇବା ହେଇନି ଚାଲିଛି ରୋଷେଇ ଚାଲିଛି ଆମର
ଓୁ ହଁ ଏ ତ ଯେହେତୁ ଶୁକ୍ରବାର ନହେଲେ ଟିକେ ଆମିଷ ହେଇଥିବ ଆପଣଙ୍କର ବୋଧେ ଆଉ
ଆମିଷ ନାଇଁ ବା ଆମର ସେମିତି କିଛି ବାର ଦେଖେନି ଆମେ ତ ସାଙ୍ଗସାଥି ବି ମିଶିକି ରହୁନା
ହଁ
ସେଇଥିପାଇଁ ଆମର କିଛି ବାର ଫାର ଆମେ ଦେଖୁନୁ ଆଉ ଆମ ଯୋଉ ଦିନ ଇଛା ଇଛା ହବ ଆମେ ସେଇଦିନ ଖାଉ ସେମିତି କିଛି ନାହିଁ ଆମର
ଓହୋ ମୁଁ ଘରେ ରହୁଛି ନା
ହଁ ଘର ହିସାବରେ ତ ଟିକେ ଚଳେଇକୁ ପଡିବ ମାନିକି ଆଉ
ଆଜି ସୋମବାର କାଲି ମଙ୍ଗଳବାର ଖିଆ ହେବନି ବନ ବୁଧବାର ଘରେ ଖାଇବ
ସେମିତି ତ ମାନିକି ଚଳିବାକୁ ପଡିବ ଘରେ ଆଉ
ସେଇଟା ମାନିବାକୁ ଟିକେ ପଡୁଛି ଆଉ ଆଉ ପଢାପଢି
ପଢାପଢି ଚାଲିଛି ଆଉ
କଣ ପ୍ରିପାରେସନ ହ ଚାଲିଛି
ଚାଲିଛି ଏବେ ତ କଲେଜ ଛୁଟି ଅଛି ପ୍ଲସ୍ ଥ୍ରୀ ଚାଲିଛି ଆମର
ଭଲ ପଢାପଢି କରନ୍ତୁ ଆଗକୁ ତମେ କମ୍ପେଟିଟିଭ୍ ଲାଇନ୍ ରେ ଯେ ପଣ ଯିବେ ପିଜି ବି ଡି ଯାହାବି କରିବେ
ଏବେ ବି ତ ଏତେ ପଢିଲା ପରେ ବି କିଛି ଜବ୍ ମିଳିବାରେ ବହୁତ କଷ୍ଟ ହେଇଯାଉଛି।
ହଁ ଏବେ ତ ଟିକେ କମ୍ପିଟିସନ ବି ହେଇଲାଣି କାରଣ ସମସ୍ତେ ଗଭର୍ଣମେଣ୍ଟ ଜବ ପ୍ରିଫର କରୁଛନ୍ତି ଆଗରୁ ଯେମତି ସମସ୍ତେ କହୁଥିଲେ ମୁଁ ଯାହାବି ହଉ ଜବ ବି ପ୍ରାଇଭେଟ ତ ଯେହେତୁ ମେଣ୍ଟାଲି୍ ଷ୍ଟ୍ରେସ୍ ଟିକେ ରହୁଛି ନା ମାନସିକତା ଭଲ ଟିକେ ରହୁନି। ତ ଏବେ ବି ଗଭର୍ଣ୍ଣମେଣ୍ଟ ଜବ ହବନି ସମସ୍ତେ ସମାନ ବୋଲି କିନ୍ତୁ ଏବେ ଗଭର୍ଣମେଣ୍ଟ ଜବ ବି ହେଇଗଲାଣି ସେଇଭଳିଆ।
ହେଲେ ବି ବହୁତ ମିଳିବା ବହୁତ କଷ୍ଟ ହେଇଯାଉଛି ଏବେ।
ହଁ ମିଲିବାଟା ବହୁତ କଷ୍ଟ ହେଇଯାଉଛି ଆଉ।
ଆଉ ପ୍ରାଇଭେଟ ଗୁଡାକ ତ ବହୁତ ଅଛି ସେଗୁଡାକରେ ମାନେ ଗ୍ୟାରେଣ୍ଟି ଦେଇ ହବନି ଆଉ କେତେ ଦିନ ରହିବ କଣ ସେଇ ଭଳିଆ।
ଜବ ଗୋଟେ ସିକୁରି ନାହିଁ ଏଥିରେ କିନ୍ତୁ ଗଭରମେଣ୍ଟ ରେ ଗଟେ ରାଇଲ ଅଛି। ସେ ମୁଁ ଗେ ଷାଠିଏ ବର୍ଷ ଚାକିରି କରିବା ଗଭର୍ଣ୍ଣମେଣ୍ଟ ରୁ ଦରମା ଆଗରେ କିଛି ପାଇବା। ଯେ ଆ ଗୋଟେ ନୂଆ ସ୍କିମ ହୋଲ ପେନସନ ଟା କୁ ଗଣମେଣ୍ଟ ଉଠେଇ ଦେଇଛି। ଏବେ ନ୍ୟାସନାଲ ପେଭେଣ୍ଟ ପେନସନ ସ୍କିମ ଟାକୁ ଆଡପ୍ଟ କରିଛି।
ସେ ସରକାର ହିସାବରେ ତ ଆମେ ଯାହା ବି କିଛି ସେଭିଙ୍ଗ କରିପାରିବା। ଭରସା କରିବି। ଆଉ ପ୍ରାଇଭେଟ ରେ ଦେଖିଲେ ଆମେ ଭରସା କରିପାରିବାନି ନା କେତେବେଳେ କଣ ହେଇଯିବ।
ହଁ।
ସେଇ ହିସାବରେ ଆ
ତଥାପି ଏବେ ଏନ୍ ପି ଏସ୍ ଟା ଭଲ ଚଳିବ କାରଣ ଆଗରୁ ଦରମା ଯେମ ଆସଥିଲା ଏବେ ଏମ ପି ଏସ୍ କଣ କରିଛି କହିଲେ ଆମର ମାସିକ ମିନିମମ୍ ଦଶ ହଜାର ଟଙ୍କା ଆପଣ ପାଇବେ ପେନସନ।
ହଁ ହଁ।
ତ ଗୋଟେ ଇନ ଫ୍ୟୁଚର ଯେ ଆପଣ ଆପଣ ସରକାର ଚାକିରିରେ ଆପଣ ଅବସର ନେବେ ସେଥିରୁ କିଛିଟା ଆପଣଙ୍କୁ ସାହାଯ୍ୟ କରିବ। ସେଇଟା ଗୋଟେ ଗଭର୍ଣ୍ଣମେଣ୍ଟ ର ବା ସରକାରଙ୍କର ଗୋଟେ ଭଲ ନିଷ୍ପତ୍ତି ବୋଲି ମୁଁ ଭାବୁଛି।
ହଁ ଏବେ ବି ସରକାର କେତେ ବହୁତ ଚେଞ୍ଜ ହେବାର ତ ଲାଗିଛି ନା ସେଇ ରାଜନୀତି ଗୁଡାକ ବହୁତ ଚାଲିଛି ଏବେ।
ସରକାର ବୋଲେ ସରକାର ସରକାର ଭରେ ତାକୁ ତ କୌଣସି ଯିଏ କି ନିରପେକ୍ଷ ଭାବରେ ଦଳ ଥିବ ବା ଇଏ ଥିବ ସେମାନେ ତ ଚଳେଇବେ ନା ନର୍ମାଲ କଥା ଏଇଟା। ତାଙ୍କର ଯାହାବି ହଁ ଯେମତି ଆମର କ୍ୟାବିନେଟ ଥାଏ ବିଧାନସଭା ଥାଏ ସେ ସବୁ ଯାହାବି ଆମର ସରକାର ଯାହାବି ଆମର କିଛି ନୂଆ ପ୍ରୋଜେକ୍ଟ ହେଲା କି ନୂଆ କିଛି ସ୍କିମ ଆସିଲା ତ ସେଥିରେ ପାସ ହେଲେ ହିଁ ଆପଣ ଏଥିରେ ଆପଣ ସରକାରଙ୍କ ଇଏ ରେ ଆମର ଆସିପାରିବ। ତ ସବୁଥର ଯେହେତୁ ସର ତ ନିହା ସରକାର ଯିଏ ରହିବ ଯେ ଯେଉଁ ସ୍କିମ୍ଟା କହିବ ଗଭର୍ଣ୍ଣମେଣ୍ଟ ତାପରେ ଥରୋଲି ବ ଅଫିସିଆଲି ହବ ସେଟା।
ସମସ୍ତଙ୍କର ଥାଏ ସେମିତି ଆଉ କଣ।
ହଁ। ଭଲ ପଢାପଢି କରନ୍ତୁ ପଢାପଢି କଲେ ବି ଗଭର୍ଣ୍ଣମେଣ୍ଟ ଜବ୍ ହେଇଯିବ ପଢାପଢି କରନ୍ତୁ। ଭଲସେ ପଢ଼ାପଢ଼ି କଲେ ହେଇଯିବ ଆପଣ
ସେମିତି ତ କହିହଉନି ଆଜିିକାଲି ଆଉ ତାପରେ ଆଜିକାଲି ବି ଡିଫେନ୍ସ ଲାଇନ ଯାଇକି ପିଲା ବହୁତ ପଳଉଛନ୍ତି ଆଗକୁ ନା।
ହଁ ଏବେ ଜଲ୍ଦି ଟିକେ ପା କ ପ୍ଲସ୍ ଟୁ ଯଉ ଅଗ୍ନିବିର ଆସିଲା ଯାହାବି ଆସିଲା ତ ପିଲା ଭାବଛନ୍ତି ନାଇ ଆମକୁ ଜଲଦି ଯାଉ ଦରକାର ସେଥିପାଇଁ ପ୍ରାୟ ପିଲା ଏବେ ଦେଖନ୍ତୁ ଡିଫେନ୍ସ ଲାଇନକୁ ଅଧିକ ପ୍ରିଫର କରୁଛନ୍ତି।
ଅଧିକ ଚାଲିଛି ଆମ ସେ ପଡଶୀ ଘରେ ଜଣେ ପାଇଯାଇଛି ସି ଯାଇ ତାର ଟ୍ରେନିଂ ଚାଲିଛି ଯାଇଛି। ତ ସେଇଠି ବି ଟ୍ରେନିଂ ଗଲେ ବି ମାନେ ଏତେ ପରିଶ୍ରମ କରିବାକୁ ପଡୁଛି ସେଇଟେ ଛାଡ।
ନାଇଁ ନାଇଁ ଆମର ଯୁବପିଢି ଯୋଉମାନେ ରହିଲେ ଯୁବପିଢି ମାନଙ୍କ ତ ନିହାତି ଦରକାର ନା ସେମାନେ ଯୁବପିଢି ନ ଯିବେ ଆମ ଦେଶ। ସୁରକ୍ଷା କରିବା ପାଇଁ ଯବାନ ନହବେ ତ କେମ ଦେଶ କେମିତି ଚାଲିବ ସବୁଥିପାଇ ଦେଖିଲେ ବି ସେଟା ଠିକ କଥା କାରଣ ଯୁବପିଢି ଆଗକୁ ବଢିକି କେମିତି ଦେଶକୁ ଅ ସୁରକ୍ଷା ଦେବେ ଆମ ମାନଙ୍କୁ ସୁରକ୍ଷା ଦେବେ। ନାରୀଙ୍କୁ ସୁରକ୍ଷା ଦେବେ ତାପରେ ଯୁବପିଢି ନିଶ୍ଚିତ ଡିଫେନ୍ସ ଲାଇନ କୁ ଯିବା କଥା।
ଯିବା ହିଁ ଦରକାର ବି।
ହୁଁ।
ତାପରେ ଯାହା ଦ୍ଵାରା ହେଇପାରୁଚି ସେ ଯାଉଚି ଯିଏ ତ ନାହିଁ ସେ ନାହିଁ ଆଉ।
ହଁ ତା ପ ଗୋଟେ ଫିଜିକଲ ଅପ୍ରେନ୍ସିଭ ରହୁଚିନା ଆପଣଙ୍କର ଆପଣ ତ ସକାଳୁ ଦୌଡିବା ଟା ଆମର ଯିଉମାନେ ସେଇ ତାକୁ ପୁରା ଫଲୋ କରୁଚନ୍ତି ଷ୍ଟ୍ରିଟ ଫଲୋ କଲେ ହିଁ ଆପଣ
ଆଉ ଉଚ୍ଚତା ନହବା ସେଇ ହଉଚି କଥା ଆଉ।
ହଁ ଉଚ୍ଚତା ତ ନିହାତି ଦରକାର।
ଅ ଉ ଯଦି ଥାନ୍ତା ମୋର ଉଚ୍ଚତା ହେଲେ ମୁଁ ବି ପଳେଇଥାନ୍ତି ମୋର ସେ ସେହି ନାହିଁ ସେଇଟା ଅଭାବ ଅଛି ମୋ ପାଖରେ। ତ କିଛି କରିହେଲାନି ତା ପାଇଁ।
ଖାଲି କଣ ଆମେ ଉଁ ଇଏ ଯବାନ ହେଲେ କିମତି ଦେଶ ସେବା କରିପାରିବିବା ତ ଆମେ କିଛି ବି ଆପଣ ଶ
ନାଇ ଗୋଟେ ଇଚ୍ଛା ଥାଏ ନା ମୁଁ ଏଇଆହେବି ଏଇଆହେବି ସ ମାନେ ଛୋଟବେଳେ ଗୋଟେ ଥାଏ ନା ସେଇଆ।। ତ ମୁଁ ଇଇଆ କରିବି। ସେଇଭଳିଆ କିଛି ହେଇପାରୁ ନାହିଁ ଆଉ ଯାହା ଭାବିଥିବ ଯାହା କରିପାରିବନି ଆଉ।
ହୁଁ ଭଲ କଥା କିନ୍ତୁ ଆପଣ ନ ଇଚ୍ଛା ଥିଲା ଯବାନ ହେବା ପାଇଁ କିନ୍ତୁ କିଛି ଅପସୋସ ରହିଗଲା କିନ୍ତୁ ଆପଣ ତାକୁ ଗମେଣ୍ଟ ଜବ୍ କିଛି ବି ଜବ୍ ହଉ ବା ଆପଣ ନିଜେସ୍ ସ୍ୱ ସ୍ଵଚ୍ଛସେବୀ ହିସାବରେ କିଛି ଲୋକଙ୍କୁ ସାହାଯ୍ୟ କରନ୍ତୁ। ଯୋଉ ନାରୀ ମାନଙ୍କୁ ସୁରକ୍ଷା ଦିଅନ୍ତୁ ତା ସହ କିଛି ଆପଣ ଏନ ଜି ଓ ଙ୍କ ସହ ଯୋଡ଼ି ହୋଇ ଆପଣ କିଛି ଲୋକଙ୍କୁ ସାହାଯ୍ୟ କଲେ ଆପଣ ସେଇଟା ବି ଗୋଟେ ଆ
ଖୁସି ହଁ ବହୁତ ସେଟା ବି ବହୁ ଖୁସି ବି ଲାଗିବ ସେମିତି ବି ନାଇଁ ଏକସ୍।
ହଁ ଆପଣ ତ ଏବେ ଯୋଉ ପ୍ଲସ ଥ୍ରୀ କରୁଚନ୍ତି ଦେଖୁଚନ୍ତି କଲେଜ ରେ ବି ଗୋଟେ ରହୁଚି ଏନ୍ ଏସ ଏସ ର ଅଛି। ନ୍ୟସନାଲ ଅ ସର୍ଭିସ୍ ସୋ ସୋସିଆଲ ସର୍ଭିସ୍। ତ ସେଥିରେ ଆପଣ ଯଦି ଭାଗ ହେବେ ବନ୍ଧ ହେଥିରେ ଆପଣ କିଛି ଲୋକ ଲୋକଙ୍କୁ ସାହାଯ୍ୟ କରିପାରିବେ ଏଇଟା ଗୋଟେ ବି ଗୋଟେ ସେବା।
ଆଉ କିଛି ଜାଣିପାରି ଲୋକ ବିଷୟରେ କିଛି ଜାଣିପାରିବେ ସବୁ କିଛି କାହାର ସୁବିଧା ଅଶ୍ ସୁବିଧା।
କଲେଜ୍ ରେ ଆପଣ ଏନ୍ ଏସ ସେ ଅଛି ନା ଫଙ୍କସନ୍ କରୁଛି ନା
ହଁ।
ଆପଣ ଯାଆନ୍ତୁ ସେଠିକି ଦେଖିବେ ଲୋକମାନେ କେମ୍ ପିଲା ମାନେ କେମିତି ଯାଉଚନ୍ତି। ଡାକୁ ମେ ହସ୍ପିଟାଲ ଯାଉଚନ୍ତି ଲୋକଙ୍କ ସେବା କରୁଚନ୍ତି ଅଳିଆ ସଫା କରୁଚନ୍ତି। କି ବୃକ୍ଷ ରୋପଣ କଲେ ତାପରେ ଆପଣ ଗଲେ ଆପଣଙ୍କ ମେଣ୍ଟାଲିଟି ବି ଚେ ଚେଞ୍ଜ ହେଇଯିବ ତା ସହ ବି ଆପଣ ନିଜେ ଏଜେନସ୍ ସେ ଯୋଡି ନ ହେଇଚନ୍ତି ଆପଣଙ୍କ ଗାଁରେ ଥି ଥିବ ଆପଙ୍କର କ୍ଲବ ଥିବ। କି ଆପଣଙ୍କର ସ ସଂଗଠନ ଥିବ ତା ଦ୍ଵାରା ବି ଆପଣ ସାହାଯ୍ୟ କରିପାରିବେ।
ତ ଆମର ତ ଅଧିକ ଏଠି ଗ୍ରାମ ହେଇଯାଉଚି ଅଧିକ ଗାଁଉଁଲି ହେଇଯାଉଚି ତ ସେ ସୁବିଧା କିଛି ଆମ ପାଖରେ ନାହିଁ ଏବେ ହୁଁ।
କିନ୍ତୁ ଆପଣ ଚାହିଁଲେ ଆପଣ ପ୍ରଚେଷ୍ଟା ରଖନ୍ତୁ ପ୍ରଚେଷ୍ଟା ରଖିଲେ ହେଇପାରିବ କାରଣ ଦେଖନ୍ତୁ ଯେହତୁ ଯୁ ଯୁବପିଢି ଆମେ ଜେନ୍ ଜି ଦୁନିଆର। ଅ ପିଲା ତ ମୋବାଇଲ ସମସ୍ତେ ୟୁଜ୍ କରୁଚେ। ତ ଆପଣ ହ୍ୱାଟସଆପ ଗ୍ରୁପ ବି ଅଛି କ୍ଳବ ଅଛି ଖେଳ ମେନ ତ ଆପଣଙ୍କ ଖେଳ ଗ୍ରୁପ ଥିବ ନିହାତି ନା। ଯାହାବି ହଉ ଆପଣ ଖେଳ ଗ୍ରୁପରେ ସେ ଖେଳ ଗ୍ରୁପ ପାଇଁ ଆଜି ଆସ ପିଲାମାନେେ ଯିବେ ମିଶିକି ଗୋଟେ ସମସ୍ତେ ବୃକ୍ଷରୋପଣ କରିବା। ସେଇଟା ବି ଗୋଟେ ଭଲ ହବ। ସେମିତି ଛୋଟ ଛୋଟ କଲେ ବି ଆପଣ ବୋଇଲେ ଆମର ଜଗତ ପାଇଁ କି କି ସମସ୍ତ ମନୁଷ୍ୟଙ୍କ ପାଇଁ ଉନ୍ନତି ହବ, କି ଅମ୍ଳଜାନ ସେମାନେ ଯୋଗାଇ ଦେବେ। ଯୋଉ ଏବେ ଯୋଉ ବୃକ୍ଷରୋପଣ
ଆଜ କାଲି ଯୋଉ ପ୍ରକାରେ ଗଛ କାଟୁ କାଟୁଛନ୍ତି ଲୋକ ଗୁଡାକ।
ହଁ।
ଗରମ ବଢ଼ି ଯାଉଛି, ବର୍ଷା ନହବାର କାରଣ।
ହଁ ସେଇଟା ବି ଠିକ୍। ଭଲ କଥା।
ପରିବେଶ ବି ବହୁତ ପ୍ରଦୂଷଣ ହେଇଯାଉଛି ନା ଆଜିକାଲି ଯୋଉ ଯାନବାହନ ଗୁଡ଼ାକ ବହୁତ ହେଲାଣି।
ହୁଁ।
ଯାନବାହନ ଅଛି ନା ଏବେ ଶୋ ବାୟୁ ପ୍ରଦୂଷଣ ବି ବହୁତ ହଉଛି।
ହଁ ଏବେ ତ ମାନେ ସରକାର ଦେଖନ୍ତୁ ସେଥିପାଇଁ ଗୋଟେ ପେଟ୍ରୋଲର ସମି ସମସ୍ୟା ଚାଲିଥିଲା ଏବେ। କିଭଳି ଭାବେ ଦୂରେଇ ବି ଗଲାଣି କିନ୍ତୁ ଆମେ କିନ୍ତୁ ସମସ୍ତେ ଗମେଣ୍ଟ ଏବେ କଣ କରିଛି ଇଲେକ୍ଟ୍ରିକ ସ୍କୁଟି ବା ଏଭ
ସ୍କୁଟି।
ହଁ, ଏ ତା ପାଇଁ ତ ପ୍ରୋତ୍ସାହନ ବି ଗମେଣ୍ଟ ଦଉଛି ନା। ପ୍ରୋତ୍ସାହନ ଦବା ସହ ଆମ ଦେଖନ୍ତୁ ଇଭି ପାଇଁ ଗମେଣ୍ଟ କେତେ ପ୍ରୋତ୍ସାହନ ଦଉଚି ଲୋକଙ୍କ ପାଇଁ ପୁଣି ସବସିଡି ଗୋଟେ ଯୋଉ ନୂଆ ସ୍କିମ୍ ଗୋଟେ ଅଛି ସବୁ ଆପଣ ପଇସା ଦେଇ କିଣିଲେ, କିଣିଲା ପରେ ଗମେଣ୍ଟ ଆପଣଙ୍କର ଯେତେ ବା ପାଞ୍ଚ ହଜାର ଗୋଟେ ଵାଟ୍ ହିସାବରେ ସେ ଆପଣଙ୍କୁ ଦଉଛି। ତ ସେଇଟା ଲୋକଙ୍କୁ ଗୋଟେ ପ୍ରୋତ୍ସାହନ ଦେଲେ, ଲୋକମାନେ କେମିତି ପେଟ୍ରୋଲ କୁ ଅଧିକ ଇଏ ନ କରି ଖର୍ଚ୍ଚ ନ କରି ଆପଣ ଇଲେକ୍ଟ୍ରିକ ମାଧ୍ୟମରେ ବିଜୁଳି ମାଧ୍ୟମରେ ଆପଣ କେମିତି ବାୟୁ ପ୍ରଦୂଷଣକୁ ରୋକିପାରିବେ ତା ସହ ପେଟ୍ରୋଲ ର ସମସ୍ୟା ଦୂର ହବ ସବୁଥି ପାଇଁ ବି ଆମ ଇଭି ଏବେ ବେଷ୍ଟ ହେଇଗଲାଣି।
ଗୋଟେ ଚାଲିଛି ପ୍ରାୟ ସେଇଟା ହିଁ ଚାଲିଛି ଏଗୁଡା଼ ଏବେ ଇଲେକ୍ଟ୍ରିକ୍ ସ୍କୁ ଟି ସେଗୁଡ଼ା ଏଇନା ଚାଲିଛି।
ମୁଁ ତ ଏବେ ଇଭ୍ୟୁ ଗୋଟେ ଆଲରେଡି ଆଣି ସାରିଲିଣି। ପେଟ୍ରୋଲ ର ସମସ୍ୟା ପାଇଁ।
ମାନେ ଅ ସମସ୍ୟା ନା ବହୁତ ସମସ୍ୟା।
ହଁ ମ ସମସ୍ୟା ତ ପୁରା ସେଇ ଯୁ-ଯୁଦ୍ଧ ପାଇଁ ଯାହା ଚାଲିଥିଲା ଗୋଟେ ହୁଁ ଯୁଦ୍ଧ ତ ଏବେ ଅଲରେଡି
ଯୋଉ ଦିନ ଯୋଉ ସବୁ ଦାମ ବଢ଼ିଗଲା, ଦର ବଢ଼ିଗଲା ତ ଆଉ କମି ପାରୁନି। ଦେଖିଥିବେ ହୋଟେଲ ଗୁଡ଼ାକ ରେ ଗ୍ୟାସ ପାଇଁ ସବୁ
ହଁ ଗୋଟେ ଗ୍ୟାସ୍ ଇସୁ ଚାଲିଥିଲା। ସେଇଟା ଏବେ ଦେଖନ୍ତୁ ଏ ଆଜି ବି ଦେଖନ୍ତୁ ଆପଣଙ୍କୁ ଯୋଉ ରହୁଛନ୍ତି ଯୁବ ପିଢ଼ି ମାନେ ହଷ୍ଟେଲରେ ରହୁଛନ୍ତି ବା ଛା ଛୁଆ ଯୋଉ ମାନେ ହଷ୍ଟେଲରେ ରହୁଛନ୍ତି ତା ପାଇଁ କା ଗୋଟେ ଗୋଟେ ଭଲ ଭଲ ସୁବିଧା କରିଛି ଏବେ। ଆଜି ଡିକ୍ଲାର କରିଛି, ରିସେଣ୍ଟ ଏବେ।
ନା ମୁଁ ସେ ଯାଇ ବିଷୟରେ ଜାଣିନି। କହୁନାହାନ୍ତି କଣ?
ସେଇଟା ଏବେ ସମସ୍ତଙ୍କୁ ଗୋଟେ ପି ଏନ୍ ଜି କନେକ୍ସନ। ଦେବା ପାଇଁ ବାଧ୍ୟତାମୂଳକ କରିଛି। ତ ସରକାରଙ୍କୁ ଚିଠି ଆସିଛି ଯେ ସମସ୍ତ ଉ କା ଛାତ୍ର ଛାତ୍ରୀ ମାନେ ଯୋଉ ଅସିକି ରହୁଛନ୍ତି ଯୋଉ ହଷ୍ଟେଲରେ ହେଲେ ସେମାନେ ଟିକେ ଚିଠି କରିକି ଦେବେ ଯେ ଏତିକିଟା ପି ଏନ୍ ଜି କନେକ୍ସନ୍ ଦରକାର। ତ ତା ଦ୍ଵାରା ଗମେଣ୍ଟ ତାଙ୍କୁ ଡ଼ା ପି ଏନ ଜି ଦବା ସହ ତୁମର ଯୋଉ ଗ୍ୟାସ ର ହବ ପ୍ରୋବଲେମ ଟା ଜଲଦି ଆପଣଙ୍କ ଦୂର ହେଇପାରିବ।
ଓହୋଃ।
ହଉ ତାହେଲେ ଆଉ ତାଲେ ଖାଇନାହାନ୍ତି ନାଇଁ କି
ନା ନା ଖାଇନୁ ଆଉ।
ଓକେ ନାଇ ଖାଇ ଦିଅନ୍ତୁ ଲେଟ୍ ବି ହେଲଣି ନା ଖାଇଦିଅନ୍ତୁ। ହଉ ତାହେଲେ ଶୁଭରାତ୍ରି।
ଶୁଭରାତ୍ରି।